ହଁ
ହୁଁ। କଣ କରୁଛ?
ଏଡି ବସିଥିଲି। ଆଉ ତମେ?
ଏ ତ ବସିଛି ଆଉ। ଖାଇବି ବୋଲି ଯିବି ଆଉ।
ହଁ, ଆସ ଆସ।
ଖାଇବାରେ ଆଜି ଅଛି, ରୁଟି କି କଣ କିରା ପୋଟଳ ଆଳୁ ତ ଝୋଳ।
ହଁ ଆମ ଆସ। ଆରେ ପ୍ରସାନ୍ତ ପ୍ରଶାନ୍ତ ଭାଇ ଏବେ କଣ କରୁଛନ୍ତି?
ସିଏ ତ ଫାଇନାନ୍ସରେ ଅଛି। ଯୋଉ ଶ୍ରୀରାମ ଫାଇନାନ୍ସ।
କୋଉଠି? ନୟାଗଡ଼ ରେ ନା କୋଉଠି?
ହୁଁ। ନୟାଡ଼ରେ।
ଆଚ୍ଛା ଆଛା
ହୁଁ।
ମେନ ନୂଆ ଗାଁ ଆଉ ନା
ମୁଁ ନୁଆ ଗାଁ ରେ ଆମ ସାନ ଭାଇ ସେ ରାମେଶ୍ୱର ସୁପର ମାର୍କେଟ ରେ ମୋ ଘର ରମେଶକୁ ଚିହ୍ନବ ବଧେ ନା
ହଁ, ହଁ ହଁ ହଁ, ଜାଣିଛି।
ରମେଶ କୁ ଜାଣିବ। ଏବେ ଯୋ ଏଇଠି ଆମ ଗାଁ ବସଷ୍ଟାଣ୍ଡରେ ଯୋ ଗ୍ରୋସରୀ ଦୋକାନ ରେ ରହୁଛି।
ହଁ, ହଁ, ହଁ, ହଁ।
ସେ ରମ ଦା
ଆଚ୍ଛା ଆଚ୍ଛା।
ସେ ସାନ ଭାଇ ଜଣେ। ଆମେ ତ ଦି ଭାଇ ଆଉ। ସେ ରମେଶକୁ ମୁଁ ଆଉ।
ଓ ହୋ ହୋ ହୋ ହୋ। ଆଚ୍ଛା ରାମେଶ, ଆମେ ଦି ଭାଇ।
ଆ ହଁ।
ସେ ଯୋଉ ରାମେଶ୍ୱରରେ ଆଉ ଜଣେ ଥିଲେ ସିଏ ବି କଣ ତମ ଭାଇ ହେବେ ନା କଣ? ତମ ବବା ଫପା ବ ପୁଅ ନା କଣ?
ରାମେଶ୍ୱରମରେ ଯିଏଥିଲା ଏଇଠି ସିଏ ଅଛି। ହେଇ ରମେଶ୍ର ସେଏ ଯଉ।
ଓହ ସେ ହେଠୁ ଏଠିକି ପଳେଇ ଆସଛନ୍ତି।
ହୁଁ ହୁଁ।
ଆଚ୍ଛା ଆଚ୍ଛା।
ସେଲା ଗୋଟେ ମାଲିକ ହେଇ ନା। ଏ ବାଲଗୁଦାର।
ହଁ ହଁ ହଁ।
ହୁଁ, ସେଇଟା।
ଆଚ୍ଛା ଆଚ୍ଛା
ଯାଇନ ମଝିରେ ରାମେଶ୍ୱରମ ନ ଯାଇନ?
ନାଇଁ ନାଇଁ ଯାଇଚିନା ରାମେଶ୍ୱର ସୁପର ମାର୍କେଟ ଯାଇଚି ପୁରା ଷ୍ଟାର୍ଟିଂ ହେଲା ଯେବେ ମାନେ ହେଇ ସମୟକୁବି ଯାଇଥିଲି ଦି ତିନି ଥର ଯା ଯାଇଥିବି ଆଉ। କିନ୍ତୁ ପାତ୍ର ବଜାରକୁ ମୁଁ ଟିକେ ପାତ୍ର ବଜାରକୁ ଟିକେ ଆମେ ଅଧିକ ଯାଉ।
ହୁଁ।
ତା ପାତ୍ର ବଜାରରେ ରଖିଚି ସେଇଠି ଯୋ କଁ କହିଲକି ମୋ ମା ମୋବୋ ମୋବୋଉଙ୍କର ହଁ ସାର୍ଙ୍କର ପୁଅ ସେଇ ଏ ସେଇ ତାଙ୍କ ଦୋକାନ। ତ ତା ସେଯୋଉ ପାତ୍ର ବଜାର ସେ।
ଅଁ ହଁ।
ତାପରେ ତାଙ୍କ ହଁ ମହିତ ମାର ତାଙ୍କ ସ୍ତ୍ରୀବି ତଥାପି ଆମକୁ ଟେନ୍ତରେ ମୁଁ ସେଠି ଟି କୋଚିଂ କରୁଥିଲି ନା। ଏଇଠି ମାନେ ପାଞ୍ଚ ମାସେ ଏ ହାଇସ୍କୁଲରେ ଟିଉସନ୍ କଲି ତାପରେ ପଳେଇିଲି ସେଠିକି ଅଜାର ଗାଁ ଆଛପଡ଼ା ଆଛୁପଡ଼ାରୁ ଆମେ ଆସୁ ମହିତ ଗାଁଙ୍କୁ। ମହିତ ମାର ସେଇ ତାଙ୍କ ସ୍ତ୍ରୀ ଯଉ ନୁହେଁକି ପାତ୍ର ବଜାର ଯଉ ମାଲିକ ତାଙ୍କ ସ୍ତ୍ରୀ ହଉଚନ୍ତି ଆମର ପିଙ୍କି ଦିଦି ସିଏ ପଢଉଥିଲେ ମାନେ ଓଡ଼ିଆ ଆଉ ଯୋଉ ମ ମହାବୀରୀ ଫେସନ୍ ମହାବୀରୀ ଫେସନ୍ ଜାଣିଥିବ?
ହୁଁ ହୁଁ।
ହଁ ସେଇଠି ତାଙ୍କ ତାଙ୍କ ୱାଇଫ ଆମକୁ ପଢଉଥିଲେ ଇଂଲିଶ ମ୍ୟାଥ୍ ହକା ସାଇନ୍ସ ହକା ଆଉ। ସେ ସୁ ସୁନିତା ଦିଦି ଆଉ।
ଦଶମରେ ନାଇଁକି?
ହଁ ଆମେ ପାତ୍ର ବଜାରକୁ କିନ୍ତୁ ଟିକେ ଅଧିକା ଦେହ ଯିବା ଆସିବା ଆମର କରୁଥିଲୁ।
ହଁ ହଁ ତମ ରିଲେଟିଭ ଯାହେଲେ ସେପଟେ ଆଉ।
ହଁ। ସେଇଠି ମାନେ ଯୋଉ ଏଇ ଷ୍ଟାଣ୍ଡ ପାଖରେ ଯୋବେ ସେଇ ଦୋକାନ ଗୁଡ଼ା ହେଇଚି ମାନେ କଣ ମାନେ ନିଜେ ତାଙ୍କେ ତିଆରି କରଛନ୍ତି ନା ପଞ୍ଚାୟତ ତରଫରୁ ହେଇଗୁଡ଼ାକ ମାନେ ତା ଯଉ ଘର ଭଡ଼ାକୁ ଦେଇଛନ୍ତି।
ଏଟା ପଞ୍ଚାୟତ ତରଫରୁ ତମର ଟିକେ ନେଟୱାର୍କ କଟୁଚି ଟିକେ ହେଁ।
ନାଇଁ ନେଟୱାର୍କତ ମୋର ଠିକ୍ ପାଉଚି ଫୁଲ୍।
ଉଁ ହୁଁ। ପଞ୍ଚାୟତ ତରଫରୁ ଏରା ସେଇଟି ହେଇଚି ସେ ଭଡ଼ା ପାଞ୍ଚ ବର୍ଷର ସେ ହଁ ଦେଢ ଲକ୍ଷନା କଣ ଇମିନ୍ତି ନେଇଚନ୍ତି ଦେଢ ଲକ୍ଷନା ଦିଲକ୍ଷ କେଆଣି।
ଓହୋ ପାଞ୍ଚ ବର୍ଷରେ।
ହୁଁ ପାଞ୍ଚ ବର୍ଷ ପାଇଁତ ଏଗ୍ରିମେଣ୍ଟ ଆଉ।
ଆଛା ଆଛା ଭଲ ଅଛି ଆଉ ଚାଲିବ ବଲେ ଭଲ ଆଉ ନା?
ଚାଲୁଚିତ ଚାଲିବ କଁ। ଭଲ ଚାଲୁଚିବି।
ହଁ।
ଆଉ ତମର ଆଜି ରୋଷେଇ କଣ?
ଆମର ହେଇଥିଲା ଆ ଡାଲି ଭାତ ତାପର ଯୋଉ ପଣସ ପଣସ ମଞ୍ଜିରୁ ପିଠଉ ଦେଇକି ତାକୁ ଭାଜି ଯାହଉ ଭଜା ହେଇଥିଲା।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
ଆଉ ପୁଟଳକୁ ଆଳୁ ପିଠଉ ଦେଇକି ଭଜାହେଇଥିଲା ଆଉ।
ଆ ବଢିଆ ଆଉ।
ହୁଁ ତମର କଣ? ରୁଟି କୁ ଆଳୁ ତ ହଁ କହୁଥିଲ।
ହୁଁ ଉଁ। ଆଉ କଣ? ବଡ ତମେ ବଡ ନା ସାନ?
ନାଇଁ ନାଇଁ ମୁଁ ସାନ। ମୋ ଉପରେ ଜଣେ ଭାଇ ଅଛି। ଭାଇକୁ ଚିିହ୍ନିଥିବ ବୋଧେ ପାଇଲେ ବି ବିପିନିକି ଚିହ୍ନିଚ ବିପିନ।
ବିପିନ ଏଇ ଯୋଉ ହୁଁ ଗ୍ଲାମର ଧରିକି ଯୋଉ ସାର ଅଚନ୍ତି ତ ଯୋଉ।
ବାସ୍ ବାସ୍ ବାସ୍ ହଁ ମୋ ବାପା କବିରାଜ ସାରେ।
ହୁଁ ହୁଁ ହୁଁ।
ତାହାଙ୍କ ମୁଁ ସାନ।
ଅହ। ଏବେ ଏଇ ଦିଲେ ଯାଇଥିଲି କଣ ତମ ବଡ ଭାଇ ସାଙ୍ଗରେ।
କୁଆଡ଼େ?
ଏ ନୁଆଗାଁ ଯାଉଥିଲି। ଏଇ ପାଞ୍ଚ ଛଅ ଦିନି ତଳେ। ସାତ ଆଠ ନ ଭଳିଆ ହବ।
ଆଚ୍ଛା ଆହା। ତମର କଣ ଯୋଉ ଏବେ ବ୍ୟାଜ ଫିଷ୍ଟ ହଉଚି ନା ନାଇଁ ତମର ପ୍ରତିିବର୍ଷ?
ଆମର ନୂଆ ବର୍ଷକୁ ସବୁ ବର୍ଷ ମୁଁ ତ ମ୍ୟାନେଜମେଣ୍ଟ ମୋର ଆଉ।
ହାଁ ତ ହଁ ତମ ସଂଅପଟ ପିଲା ହିଁ ତ ସବୁଥିରେ ମ୍ୟାନେଜମେଣ୍ଟ କଲେ ହବ ଚାଲିଲା ଆଉ।
ଆଉ ନହେଲେ କେହି ମୁଣ୍ଡ ଖେଳିବେନି। ହୁଁ।
ଆମର ତ ଆଉ ଆର ବର୍ଷଠୁ ବୋଧେ ଆର ବର୍ଷ କରିଥିଲେ ବଧେ। ଝିଅ ପିଲା ବାକି କେହି ଯାଇନଥିଲା ଆଉ। ଉତୁପାତ ହୋଉଚିନ୍ତି ଏଡିକି ବି ଛୁଆ ହେବେନି ମାନେ ଯୋଉ ରେଟ ରେ ସେ ଉତପାତ ହଉଚନ୍ତି ପିଆ ପି କରିକି ଆଉ କଣ? ସେଥିପାଇଁ ପିଲା କେହି ଆଉ ଆମର ଲକି ହକା ବ୍ୟାଜ ର। ଏଇ ଦି ହଜାର ଉଣଶିରେ ପାସ୍ ଆଉଟ୍। ନାଇଁ ନାଇଁ ପୁଅ ପିଲା।
ଆଉ ପୁଅ ପିଲା ତ ସେମାନେ ପିଆଫିଇ କରିକି ଉତପାତ ହେଲା ଭଳିଆ ହଉନାହାନ୍ତି।
ନାଇଁ ନାଇଁ ସେମାନେ ଯଦି ଝିଅ ପିଲା ମାନେ ଆସି ସାରିଲା ପରେ ଯଦି ପିଆ ପିଇ କରିକି ଏତେ କଲେ କିଛି କିଛି ହୁଅତାନି ସମସ୍ତେ ଗୋଟେ ଆସ କି ମିସିକି ସମସ୍ତେ ଭୋଜିଭାତ କରନ୍ତେ। ଏଇ ଯୋ ଏମାନେ ଖାଇ ବସିଥିବେ, କି ନହେଲେ ଖାଇ ନଥିବେ ତାଙ୍କେ ଏମିତି ପିଇକି ହଉଚନ୍ତି ଭାଇ କୁହନି। ଆର ଥରକ ଜିଲୁ ଫିଲୁ ଆସିଶ ହକା ଆଉ ଆମ୍ବ ଫାମ୍ବ ଏ ରାତ ତ ସବୁ ଏମିତି ପିଇଦେଇଥିଲେ ଯେ ସେ ଭୋଜି କେହି ଖାଇଲେନି। ସବୁ ଘ୍ ଘରକୁ ପାର୍ସଲ କରିକି ଧରିକି ଆସଲେ।
ଏବା ଆମେ ସବୁ ଆମ ବ୍ୟାଚ ଏଇ ଯୋଉ କରଥୁଲୁ ଏଇଠି ଯାନି ବାଲି ଏ ତୁଟା ଫ୍ରଣ୍ଟ ରେ କିନି କରିଥିଲୁ ତମେ ହେଇ ପଛ ଆଡ଼େ କରିନଥିଲ। ଯବେ
ହଁ।
ତମେ କରିଥିଲ କି ନାଇ ମୁଁ ମିଶିଥିଲ କି ନାଇାଇ ଗଉ ବାହା କା ଯୋଉ।
ଓହୋ ନାଇଁ ଆମର ପ୍ରାୟ ମକା ଖାଲରେ ହିଁ ଯୋଉ ମକା ଖାଲ ନା କଣ କହୁଚନ୍ତି?
ହଁ ମ ହେ ସେଇ ମକାଖାଲରେ। ଆମର ସେଇ ମକା ଖାଲହୋଉଚି ଏଇ ଆମ୍ବ ଫିଲିଡ ହେଇ ଯାନୁବିଲ ଯୋଉ ଆମ୍ବ ଫିଲି ହେଇ
ହଁ।
ତ ରେ ମୁଁ ଆର ବର୍ଷ ବି ଯାଇନଥିଲି ଆର ବର୍ଷ ତ ମୁଁ ସେଆଡେ ଥିଲି ବଲାଙ୍ଗୀରରେ ଅଉ।
ଉଁ ହୁଁ।
ଏକା। ତଥାପି ତମ ଗାଁ ଆଡେ ପୁରା ଜଙ୍ଗଲ ମାନେ ନୂଆ ସାହି ରେ ପୁରା ଜଙ୍ଗଲ ଆଡକୁ ପୁରା ଲାଗିକି ଘର କରିସାରିଲେଣି।
ହଁ ଜାଗା ନ ମିଳିଲା ଆଉ କଣ କରିବା?
ହଁ।
ଜନସଂଖ୍ୟା ବଢୁଛି। ତ ଜାଗା ବି ସେମିତି ଯ ଯାହାର ଯାହାର ଅଛି ଯୋଉଠି ସୁବିଧା ଦେଖିକି କରୁଛନ୍ତି ଆଉ।
ଏଆଡ଼େ ନା ବିଲ ଫିଲ ସବୁ ଯୋଉଠି ଯାହା ପାଇଲା ସେ ଘର କରି
ହୁଁ।
ଆଉ କଣ କରିଆ? କୁସ୍ତାଗଟା ହୁସାଗଟା ବି ତମ ପାଖ ହବ। ଆପରେ ନେଟ ପାଇଁ ତ ପ୍ରିପେୟାର ହଉଛି ଆଉ। ନିଟ ନହେଲା ନାଇଁ ବିଡ ହବ ଯଦି ହବ ବୋଲେ ଆଉ ଆନ୍ଧ୍ରା ବିଡ୍ ଭାବୁଛି ଯଦି ଆର ବର୍ଷକୁ ମାନେ କରିବାକୁ ଥିବ ବୋଲେ ଆନ୍ଧ୍ରା ବିଡ୍ କରିଦେବି ଆଉ ଆନ୍ଦ୍ରା ବିଡ୍ କରିି ଦେବି ଏପଟେ ନେଟ୍ ପାଇଁ ପ୍ରିପେୟାର ହେବି ଆଉ।
ଆନ୍ଧ୍ର ବିଡ୍ କଣ ବାନ୍ ହେବ ବୋଲି କଣ ଇଏ କରୁଥିଲା ଗଭର୍ଣ୍ଣମେଣ୍ଟର।
ହଁ ବା ହଁ ସେଥିପାଇଁ ବା ଟିକେ ଡାଉଟ ରେ ଅଛି ଯଦି କଣ ହଉଛି କଣ ନାଇଁ। ନହେଲେ ଆର ବର୍ଷ ହିଁ କରିଦେବି ଦିନ। ଆଉ ଏଇ ବିଡି ଅନେଇଲା ବେଳକୁ ଗୋଟେ ବର୍ଷ ପୁଣି ପ୍ରିପେୟାର ହବ ପୁଣି ହବ କି ନାଇଁ? ତ ସେଥିପାଇଁ ଟିକେ ଇଏ ଲାଗୁଚି ପିଲାପ ବ୍ୟାଙ୍କିଙ୍ଗ ମତେ ଟିକେ ପସନ୍ଦ ନାହିଁ କମ୍ପୁଟର କାମୋ କା ମତେ ଟିକେ ପସନ୍ଦ ନାହିଁ ମତେ ଏଇ ଟାଇପିଙ୍ଗ କରେ ଜେଞ୍ଜି ଟା ବହୁତ ମୁଁ ଟିକେ ଟିଚିଂ ଲାଇନ ଉପରେ ଟିକେ ଯିବାକୁ ଟିକେ ଭଲ।
ମାଷ୍ଟର ଚାକିରୀ ତ ରଜା ଚାକିରୀ ଆଉ।
ହଁ ହଁ।
ତିନିଶହ ପଷଠି ଦିନରୁ ଦେଢ଼ଶହ ଦିନଛ ଇ ଛୁଟି ହେଲେ ଆଉ ଦେଢଶହ ଦିନ ପଢା ହକ ଦୁଇଶହ ଦିନ
ହଁ ବାପାଙ୍କର ବା ଏବେ ସେମିତି ମାନେ ଏ ଦେଖ ଏଇ ମାସରେ ଏମିତି ମାନେ ପଇସା ପାଇବେ ପ୍ଲସ ଯେଉଁ ଜନଗଣନା କଲେ ସେଥିରେ ପୁଣି କୋଡ଼ିଏ ବାଇଶ ହଜାର।
ହୁଁ ହୁଁ।
ସେମିତି କରୋନା ଏମିତି ହେଲା ଛ ନଅ ମାସ ଯାଙ୍କ ହେମିତି କରୋନା ହେଲା କିଛି ଟେନସନ ନାହିଁ ତରମା ଯେମିତି ଯୋଉ ଫୁଲ୍ କୁ ଫୁଲ୍ ଆସିବା କଥା ଆସିବ।
ହୁଁ। ମାଷ୍ଟର ଚାକିରୀ ରଜା ଚାକିରୀ।
ହଁ ହଁ।
ବିପିନି ଏବେ କଣ ଗୋଟେ କୋଉଥିରେ ଗୋଟେ ଅଛି ବୋଲି କହୁଥିଲା ରହ। ହଁ କଣ କୋ ମାର୍କେଟିଂ କଣ ଗୋଟେ କରୁଛି।
କିଏ?
ତମ ଭାଭ।
ସେଇଟ କୋର ସୁପରଭାଇଜର ଅଛି।
ହଁ କଣ ଏ ସୁପରଭାଇଜର ଅଛି ବୋଲି ଲର ଦିଲ୍ଲୀ ବି କେତେବେଳେ କେମତି ଯାଉଛି କଣ? କମ୍ପାନୀ କାମରେ ଯାଉଥିଲା ବୋଲି କହୁଥିଲା ହେଲେ
ହଁ।
ହଁ ଖାଇବ କେତେବେଳେ ଆଉ?
ହଁ ମୁଁ ଖାଇନି ଆଉ ଟିକେ ଗଲେ ଖାଇବି ଆଉ ମୋର ବି ଲେଟ୍ ରେ ଯେତେବେଳେ ସେି୍ଛା ହ ମାତ୍ର ଖାଇବେ ମୋର ସେମିତି କିଛି ଟାଇମ ଟେବୁଲ ହିଁ ନାହିଁ।
ହୁଁ ହଁ
ଆଉ ହଷ୍ଟେଲ ରେ ଥିଲୁ କଣ ହଷ୍ଟେଲ ରେ ଠିକ ଦଶଟା ଏଗାରା ବେଳକୁ ଖାଇବାକୁ ଦେବେ।
ହଷ୍ଟେଲରେ ତ ମାନେ ସେ ରୁଲ ରେଗୁଲେସନ।
ହଁ ତାକୁ କରିବାକୁ କରିବା
ହୁଁ। ଆଉ କଣ ଖବର ଆଉ?
କଣ ଏମିତି ଆଉ ହଁ ହଁ ବର୍ଷା କାଲି ହେଇଥିଲା ବୋଧେ ଟିକେ ଯାହା
ଆଜି ପ୍ରବଳ ଗରମ ହଉଛି ଟିକେ।
ହଁ। ଆଜିଧ୍ୟ ଆ ଝାଳ ବାହାରି ପଡ଼ୁଛି ଫସ୍ତା
ହ ହ।
ଖରା ତ ଏପଟେ ସେତେ ମୁଁ ଜାଣିିବାରେ ଏପଟେ ଏତେ ନାଇଁ ବଲାଙ୍ଗିର ପଟେ ପୁରା ଜଳିଯିବ ଯୋଉ ଭଳିଆ ଖରା ମାନେୱାଲ
ଆ ବଲାଙ୍ଗ ବଙ୍ଗ ବଲାଙ୍ଗୀର ବଲାଙ୍ଗୀର ଟିଟିଲାଗଡ଼ ଏରା ତ ସବୁ ତତା ସହର ସବୁଠୁ ଆଉ।
ହଁ ଭାଇି ଗଛ ମାନେ ଆମ ୟୁନିଭରସିଟି ପାଖାପାଖି ପୁରା ଟୋଟାଲ ଗଛ ବି ନଥିବ ଆମେ ମାନେ ଆଠଟା ନଅଟା ହେଲେ ଆମେ ଯେତେବେଳେ କଲେଜ ଯାଉ ପା ମୁଣ୍ଡରେ ଖାତା ଥୋଇଥଇକା ଯାଉ।
ଆସିଲା ବେଳକୁ ବାରଟା ଗୋଟେ ହେଲା ବେଳକୁ ମାନେ ଯୋଉ ଖରା ଭାଇ କୁହନି।
ଓ ହଉ ଆଉ ରଖୁଛି ତାହେଲେ ଗୁଡ ନାଇଟ୍।